ଓଡ଼ିଶାରେ ଫୁଣି ଥରେ ସ୍ଵାଗତ ଆପଣଙ୍କୁ।
ହଁ ପୁଣି ଥରେ ସ୍ୱାଗତ। ସାରେ ଗୋଟଟିଏ କଥା କହିବି ପଚାରିବାକୁ ଚାହୁଁଥିଲି। ଏଇ ଯୋଉ ଆମର ଯୋଉ ଶାଗ କଥା କହିଲେ ବନ୍ୟଜାତ ଶାଗ। ଏ ବର୍ଷା ଦିନେ ହୁଏ। ବର୍ଷା ଦିନେ ତ ଏ ଖରାରେ ଗ୍ରୀଷ୍ମ ଦ ଦ ଦିନେ ଗୋଟେ ଛୋଟ ଶାଗ ହେଇଥିଲା। ଆମ ଏପଟେ ବରଡା ଶାଗ କହିବେ। ଜଙ୍ଗଲ ଜାତ କିନ୍ତୁ ସେଇଟା ଭଲ ଟେଷ୍ଟ ଏବେ କିନ୍ତୁ ତା ପତ୍ର ବୋଧେ ଆଉ କହଁଳ ହବନି ସରିଯିବ ଶୀ
ନାଁ ମୋ ବହୁତ ପ୍ରକାର ଶାଗ ହୁଏ ପ୍ରାୟତଃ ଶାଗ ଖରା ଦିନ ପରେ ପରେ ଯୋଉ ଫାଷ୍ଟ ବର୍ଷାରେ ଏ ସ କଅଁଳିଆ ପତ୍ର ଆଉ ବରଡା ଶାଗ ଗୋଟେ ହେଲା ପ୍ଲସ ଏଇ ଯୋ ବରଡା ଶାଗ ଗୋଟେ ହେଲା ଆଉ ଗୋଟେ ହେଲା ଆମର ଫାଣ୍ଡି ପ ପତ୍ରରୁ ସେ ପିଠା ବନେଇକି ଖାଆନ୍ତି ଗୋଟେ ଗୋଲ ଗୋଲ ପତ୍ର ଆଉ ଗୋଟେ ଅଛି ହର୍ କୋଣା ନାମକ ଗୋଟେ ଗଛ ଅଛି ଏମିତି ତାର ବାହାଘର ଗାଡିରେ ସଜାନ୍ତି ତାକୁ
ଓ ହୋ ହଁ ହଁ ହଁ ସେଇଟା ଦେଖିଥାଏ।
ହଁ ତାର ଯୋଉଟି ଗଜା ପତ୍ର ବାହାରିଥିବ ତାକୁ ବି ଶାଗ କରିକି ଖାନ୍ତି ଆଉ ରହିଲା ଉଁ ହୁଁ ଆଉ ଉ କଣ କହିଲେ ଗୋଟେ ଗୋଲୁରି ଫୁଲ ଅଛି ଗୋଲାପି ଗୋଲାପି କଲର ର ଫୁଲ ତାକୁ ଭ ଜା କରିକି ଖାଆନ୍ତି ଏମିତି ବହୁତ ଜିନି
ଜାଣନ୍ତି ତେ ନାଇଁ ଏ ସବୁ ଜଙ୍ଗଲରେ ହୋଇଥାଏ। ସେଇ ପରିବେଶରେ ଏଇ ସେଇ ପରିବେଶରେ ଯାହା ଫୁଟନ୍ତି
କଣ କହିଲେ?
ସେଇ ଇବି ଥାଏ ସେଇ ଗୁଡିକୁ ରିସର୍ଚ୍ଚ
ହଁ ହଁ ସେଇ ସେଇ। ହଁ ସେଇ କୋଉ ଜଙ୍ଗଲରେ କଣ ହୁଏ ତାଉପରେ ଚାଲିଚି ହଁ ତାପରେ ଦ ହଁ ଗୁ ଗୋଟେ ହଁ ଗୋଟେ ବିଷୟ ବନିବ ଜଙ୍ଗଲରେ ଧରିନିଅ ଆପଣଙ୍କୁ ଶୋଷ ଲାଗିଲେ ଆପଣ କଣ କରିବେ? ପାଣି ନାହିଁ ଆପଣଙ୍କ ପାଖରେ ଆପଣ ହଜି ଯାଇଛନ୍ତି କଣ କରିବେ?
ହୁଁ ହୁଁ। ସେଇଠି ଗୋଟେ ଗୋଟେ ଗଛ ଅଛି ସେଇଆ ବାହାର କାଟିଲେ
ହଁ ସେଟା ତ ଅଛି ସେଇ ଗଛ କଣ ସେଇ ଗ ଗଛ ଖୋଜିବା ଆ ଗଛ ଖୋଜିବା ଚକରରେ ଆପଣ ବହୁତ୍ ତୁ ପୁଣି ଶୋଷରେ ଇଏ ହେଇଯିବେ ଗଛତ ଆପଣ ଚିହ୍ନି ନାହାନ୍ତି ଜାଣିନାହାନ୍ତି
ଜାଣିନାହାନ୍ତି।
ଯୋଉଟା କି ଆମର ଶୋସ ହବନି ସେମିତି ଅଛି ବହୁତ ଜିନିଷ କରିବାକୁ ପଡିବ। ଜଙ୍ଗଲରେ ଧରି ନିଅନ୍ତୁ ନିଆଁ ଲାଗିଯାଇଚି ଆପ ଆପଣଙ୍କୁ ସ ସବୁଠୁ ସହଜ ଉପାୟରେ କେମିତି ନିଆଁକୁ ଲିଭେଇ ପାରିବେ? ହୁଁ।
ଏ ଆମେ ତ ସହଜ ପାଇଁ ଡାଳ ସହଜ ଆକାର ଲିଭେଇଥାନ୍ତେ।
ନା ନା ସେଇଟା ହଉଚି ସବୁଠୁ ଖରାପ ଉପାୟ ହଁ ସେଇଟା ହଉଛି ସବୁଠୁ ଖରାପ ଉପ ଯୋଉଥିରେ ଡାଳରେ ଧରିକି ଆପଣ ତାକୁ ବାଡେଇକି ଲିଭେଇବେ। ସେଥିରେ ଆପଣଙ୍କର ବଳ ସରିଯିବ। ହଁ ସବୁଠୁ ସହ ସବୁଠୁ ସହଜ ଉ
ଶୁକିଲା ପତ୍ର ଯାକ ଯୋ ପଡିଥିବ ଫାଷ୍ଟ ସେ ଆଗ କିଛି ଡିଷ୍ଟାନ୍ସ ରେ ଆଗ ବାହାର ଫାହର ଝାଡୁ ମାରିକିରି ଯେ ସାଇଜ୍ ରେ ଝାଡୁ ମାରିଲା ଭଳିଆ କରି କିଛି ଡିସ୍ ଦୂ ଦୂରତା ଦୂର
ହଁ।
ହୁଁ।
ସେଇଟା ସବୁଠୁ ସହଜ ଉପାୟ। ଆପଣ ପତ୍ର କୁ ଝାଡୁ କରିଦେଲେ, ସେଇ ପତର ଯାଇ ସେ ଏ ଜଳିଯିବ। ଆପଣ ନିଆଁଠୁ ବି ଦୂରରେ ରହିଲେ, ଆପଣ ଜଙ୍ଗଲ ବି ନିଆଁ ବି ଲିଭିଗଲା। ଆଉ ଆପଣ ଯଦି ସେ ନିଆଁ ପାଖକୁ ଯିବେ କଣ ହେଇ ହବ ତାର ଠିକ ନାହିଁ।
ନାଇଁ ସେମିତି ଯାଇ ଲିଭେଇ ହବ ନାହିଁ। ଏଇ ଏତି ଏତା ପ୍ରଥମ ଉପାୟ ହେଲା ଯେ ଶୁଖିଲା ପତ୍ର ଗୁଡକୁ ଝାଡୁ ମାରିକରି, ଉଁ ଦୂରରୁ ରହିକିରି ଯେତିକି ତ ଆସିଥିଲା ଆସିବ କିନ୍ତ ତାଠୁ ଗୋଟେ ଦୁଇଶହ ମିଟର ଦୂର ଦେଖିକିରି, ନିଆଁର ତାପମାତ୍ରା କୁ ଦେଖିକିରି। ଦୂରରେ ରହିକି ସେ ସବୁକୁ ଝା- ଝାଡୁ କରିଦେବେ ସାଧାରଣତଃ ଏଇ ସୁଖିଲା ପତ୍ର ଦ୍ଵାରା ଇଏମିତିଆ ଆପେଯାଏ ଗୋଟେ ଧାରଣରୁ ଅନ୍ୟ ସ୍ଥାନ କୁ।
ଜଙ୍ଗଲରେ ତ ବିଭିନ୍ନ ପ୍ରକାର ପୋକ ଅଛି। ଧରିନିଅନ୍ତୁ ଚାଇଁ ପୋକ ଆପଣଙ୍କୁ କାମୁଡି ଦେଲା। ଆପଣ କଣ କରିବେ? କେମିତି କରିିବେ? ଆପଣ କଣ କରିବେ? ଚାଇଁ ପୋକ ଗୋଟେ ପୋକ ଅଛି। ହଁ ସେ ସଂବାଳୁଆ ଟାଇପର ପୋକ ଟା। ଆପଣ ପତ୍ରରେ ସେ ଲାଗିକି ଥିବ। ଆପଣ ଯଦି ସେଇ ପତ୍ରରେ ଲାଗିକି ପଳେଇଲେ, ଜଙ୍ଗଲରେ ତ ଏମିତି ପତ୍ରରେ ଘଷି ହେଇକି ଆପଣ ଯିବେ। ସେ ପତ୍ରରେ ଲା- ହଁ ସେ ପୋକ ଟା ତାର ଏମିତି କଣ କଣ୍ଟା କଣ୍ଟା ଅଛି ସେ ଆପଣଙ୍କ ଅଁ ଚର୍ମ ସଂସ୍ପର୍ଶରେ ଆସିଲେ ସେ ଆପଣଙ୍କ ଗୋଟେ ମ ଅଁ ଫଟାକ୍ସ କି ଏମିତି ତମଠେ ଫୋଡିଦବ ଫୋଡିଦେଲା ମାନେ ପ୍ରବଳ ମାତ୍ରାରେ ବିନ୍ଧା ହବ। ଆପଣ ଜାଣିପାରିବେନି ଯେ କଣ ଟା ସେ ପତ୍ରରେ କାମୁଡ଼ିଲେ ଜାଣି ପାରିବେନି କଣ ଟା କାମୁଲା? ସାପ ପ କାମୁଡିଲା କଣ ହେଲା ଆପଣ ପୁରା ଡରିଯିବେ। ଯୋଉଥିପାଇଁ କି ଆପଣ ହଁ। ସେଇଟେ କଣ କେମିତି କରିବେ? ସେଟାରେ କଣ ହବ? ପ୍ରତିକାର କିଛି ନାହିଁ ତାର କାମୁଡି ଦେଲା ମାନେ, ହୁଁ।
ପାଣି ଥିବ ଯଦି ପାଣି ବୋଟଲ ନେଇଥିବେ ପାଣି ବୋଟଲ ନେଇଥିଲେ ପାଣିରେ ଧୋଇବା କଥା ଆଉ। ଆସ ଆପଣ ତ ପାରି ଯାଇପାରିନ ପାରି ନେଇ ନ ନା।
ନା ନା ସିଏ ବ ସେ ପୋକ ଟା କେଁ ଇଏ କଲେ କିଛି ହବ ନାହିଁ। ସେଟା କଲେ କିଛି ହବ ନାହିଁ। ଖାଲି ବିନ୍ଧା ହବ। ଖାଲି ଲୋକଟା ନ ଡରିବା ଦର ରକାର। ଯେ ମତେ ଏଇଟା ଗୋଟେ ସାମାନ୍ୟ ପୋକ କାମୁଡ଼ିଲା ଏଟା ତାର ଖା, ହଁ ତାର ହଉଛି ଖାସିୟତ ଟା ଏଇଟ ଟା ବି ସେ ବିନ୍ଧିବ। କିଛି ଲୋକ ଡରିକି- ତାଙ୍କର ଜର ଆଣେ। ସାପ କାମୁଡିଲେ କଣ କରିବେ? ସାପ କାମୁଡ଼ିଲେ କଣ କରିବେ? ହଁ ଡକ୍ଟର, ହଁ ଡକ୍ଟର ପାଖକୁ ଯିବେ ଯେ କିନ୍ତୁ ହଁ ଆପଣ ଫାଷ୍ଟଆଡ଼ କଣ କରିବେ? ସେଇଟା ହଁ ଫାଷ୍ଟ କହିବେ ହଁ ଧ ହଁ ହଁ ଧରିନିଅନ୍ତୁ ଗୋଟେ ଲୋକକୁ
ଠିକ କରନ୍ତୁ। ଦଉଡ଼ି ବାନ୍ଧୁଛନ୍ତି ସେଇଟା ତ ଠିକ ନୁହେଁ। ସେଇଟା ଠିକ ପ୍ରଣାଳୀ ନୁହେଁ। ଆଉ ଯୋଉ ଧୋଇ କିରି ସାବୁନ ଲଗେଇକି ଧଉଛନ୍ତି। ତାପରେ ସେ ନିକଟବର୍ତ୍ତି ଚିକିତ୍ସା କରିବା ମନ୍ଦିରକୁ ଯିବା ଏକା ଉପାୟ। ମୁଁ-
କିଛି ଆପଣ କରିବେନି। ଆ ପଣ ଧରି ନିଅନ୍ତୁ ଘର ପାଖରେ କାହାକୁ ସାପ କାମୁଡିଲା, ଆପଣ ଯିବେ ତାକୁ ଫାଷ୍ଟ କି କହିବେ ଲୋକଟାକୁ ଆରେ ଏଇ ସାପଟା କାମୁଡ଼ିଲା। ଏଟାର ବିଷ ନାହିଁ, ହେଲେ ଆମ ଡାକ୍ତରଖାନା ପଳେଇକି ଆମେ ଟ୍ରିଟମେଣ୍ଟ ଟା ନେଇଯିବା ଡକ୍ଟରକୁ ଦେଖେଇକି। ତାକୁ ଫାଷ୍ଟ ଯଦି ସାପ କାମୁଡିଲା ଏଇ ସାପର ବିଷ ନାହିଁ। ମୁଁ ଜାଣିଛି ଏଇ ସାପ ବିଷୟରେ ସାପର ବିଷ ନାହିଁ। ଆଉ ତାକୁ ସେ କଥା ଟା କହିବେ। ଯୋଉଟା କି ତାର ଟିକେ ହାର୍ଟ ରେଟ୍ ଟା କମିବ। ହାର୍ଟ ରେଟ- ଟା ବଢିଲେ ଅସୁବିଧା। ସେ ଡରିଯିବ ଲୋକଟା ଯେ ସାପ କାମୁଡ଼ିଲା ଏବେ ମୁଁ ମରିବି। ଉ ତାକୁ ଆପଣ କିଛି ବି ଗଣ୍ଠେଇବେନି ସେ ଜାଗାରେ ଆପଣ କିଛି ବି ଗଣ୍ଠେଇବେନି କାରଣ ସାପ ବି ବିଷ ଟା ଯଦି ଗୋଟେ ଜାଗାରେ ବ୍ଲକ ହେଇକି ରହିଲା ସେ ଅଙ୍ଗଟା ଦରକାର ପଡ଼ିଲେ କାଟେଇବାକୁ ପିଡିବ ସେଇ ଅଙ୍ଗଟା ପଚିଯିବ ଦରକ ଦର ବୁଲେଇବ ଇଏ ଯେ ତେଣୁ କରି ଆପଣ କିଛି ଗଣ୍ଠେଇବେନି ସେ ଘା ଉପରେ ହା ହାଲକା ଗୋଟେ ଖୁ ତାଙ୍କ ଆଙ୍ଗୁଠି ତା ଭିତରେ ପଶୁଥିବ ହାଲକାରେ ଆ ତାକୁ ପୁରା ଯେମିତି ହଲଚଲ ହବନି। କାରେ ହଉ କି ଅଟୋରେ ହଉ କି ବସେଇକି ତାକୁ ପାଖ ଗଭର୍ଣମେଣ୍ଟ ମେଡିକାଲକୁୁ ନେଇଯିବେ। ହଉ ଡିଷ୍ଟ୍ରିକ୍ ହେଡ କ୍ୱାର୍ଟରର ଗଭମେଣ୍ଟ ମେଡ଼ିକାଲେ ୟା ପାଖ ଗଭମେଣ୍ଟ ମେଡିକାଲକୁୁ ଯ ଥା ଶୀଘ୍ର ନେଇଯିବେ। ଯଦି ହାତକୁ କାମୁଡିଛି ଛାତିଠୁ ତଳେ ରଖିବେ।
ଓ ହୋ ହଁ ହଁ ହଁ ହଁ
ଛାତ ଯଦି ହାତକୁ କାମୁଡିଛି ଛାତି ଠୁ ତଳେ ରଖିବେ। ଆଉ ଯୋଉଠି କାମୁଡିଲେ ବି ସମାନ ସମୟରେ କାମ ଦବ ବିଷଟା। ବୁଝିଲେ କି ମୁଣ୍ଡରେ କାମୁଡିଲେ ବି ଲୋକ ଯେତିକି ସମୟରେ ଲୋକଟା ଜୀବନ ଯିବ। ଆଉ ପାଦରେ କାମୁଡିଲେ ବି ସେତିକି ସମୟରେ ଜୀବନ ଯିବ ହୁଁ। ଦି ତିନି ପ୍ରକାରର ବିଷ ଅଛି ଦି ପ୍ରକାରର ହିମୋଟକ୍ସିନ ନିରୋଟକ୍ସିନ।
ହୁଁ ହୁଁ ହୁଁ ନାଜା ନାଜା ଯୋ ଆମର ନାଗସାପ ଲକହୁଛନ୍ତି ହଁ କୋବ୍ରା। ଲାଜ କହୁଛନ୍ତି ତାର ଆଉ ଗୋଟେ ବି ଏ ଚିତି ସାପକୁ କଣ କହୁଛନ୍ତି ତ ମୁଁ ଜାଣିପାରୁନି।
ହଁ ହାଁ ଚିତି ଚିତି ସାପ ହଉଛି ହଁ ଚିତି ସାପ କୁଅ କାନାଣ୍ଡ କମନ କ୍ରାଏ ତିତି ଚିତି ସାପ ହଁ ସିଏ ତା ଦାନ୍ତ ଦାନ୍ତ ଗୁଡା ସରୁ ସରୁ ତ ସିଏ ହଉଛି କଣ କରେ ନା ଆସିକି ଯୋଉମାନେ ଲୋକ ତାଙ୍କର ରକ୍ତ ଗୁଡା ଟିକେ ଥଣ୍ଡା ରକ୍ତ ତ ସେ ଆସିକି ମଣିଷ ପାଖରେ ଶୋଇପଡନ୍ତି କିଛି ଜୀବ ପାଖରେ ଶୋଇପଡନ୍ତି। ଆପଣ ଏକୁଟିଆ ରାତିରେ ହଲଚଲ ହେବେ ତା ଉପରେ ପ୍ରେସର ପଡିଲେ ସେ କାମୁଡିଦବ। ଆଉ ତାର ଖାସ୍ୟତ ଟା ତା ଦାନ୍ତ ଗୁଡାକ। ଏତେ ସରୁ ସିଏ କାମୁଡିଲେ କଷ୍ଟ ହବନି। ତ ସେଇଥିପାଇଁ ତାକ କାମୁଡାରେ ଲୋକ ଅଧିକା ମରନ୍ତି ଜାଣିପାରନ୍ତିନି ଯେ ମତେ ଗୋଟେ ସାପ କାମୁଡିଛିି ବୋଲି।
ଚ କାମୁୁଡ଼ିଛି ବୋଲି।
ହଁ ତାର କୋଡ଼ିଏ ମିିନଟି ଅଧ ଅଧ ହଁ କୋଡିଏ ମିନିଟ ଅଧଘଣ୍ଟା ପରେ ତମର ଜିନିଷଟା ସେ ଅଳ୍ପ ମାତ୍ରାରେ ବିଷ ଛାଡିବ ତ। ତା କାମ ଟା କରିବା ଆରମ୍ଭ ହେଇଯିବ ଧୀରେ ଧୀରେ ଧୀରେ ଧୀରେ ପାଟ ଟି ଖନା ବାଜିଯିବ ତାର ହଉଛି କା ସ୍ନାୟୁ ଉପରେ ସିଏ ତାର ପ୍ରଭାବଟା ପଡେ। ଯୋଉଥି ପାଇଁକି ଆପଣଙ୍କୁ କଣ କହିଲେ ଆପଣଙ୍କ ହାତ ଗେଡ ଆଉ ଚାଲିବନି କିଛି ଚାଲିବନି ହାଟ ଚାଲିବନି ଲାଷ୍ଟରେ ଆପଣଙ୍କ ଜୀବନଟା ଯିବ।
ଓ ଏଇ ବର୍ଷା ଦିନରେ ଚିତି ସାପ ଗୁଡ଼ା ଭୟ ରହିଥାଏ।
ହଁ ଚିତି ସାପ! ନାଗ ସାପ ସେଇମାନଙ୍କର ସବୁ ସମାନେ ଟାଇପିର ବିଷ। ଆଉ ଗୋଟେ ହଉଛି ଚନ୍ଦନ ଗୋଡା ଅଛି ତାର ବିଷ ଟା ଅଲଗା ପ୍ରକାରର ସିଏ ରକ୍ତକୁ ଆ ତାଙ୍କ କରିବ ରକ୍ତଟା ଜମିଯିବ। ଯେମିତି ଘା ହେଲେ ରକ୍ତ ଟା ଗୋଟେ ମେଣ୍ଡା ହେଇକି ବସି ଯାଉଛି। ସେ ରକ୍ତ ଟା ଜମିଯିବ।
ହୁଁ କିନ୍ତୁ ଚିତ ସେ ଯୋଉ ଚନ୍ଦନବୋଡା ଦ୍ଵାରା ସାଙ୍ଗ ମେଡିକାଲକୁ ସ୍ଥାନ ଡାକ୍ତରଖାନ। ଚିକ୍ଷାଳୟକୁ ଗଲା ସମୟରେ ସେ ସାଧାରଣ ବେଶୀ ଭଲ ହେଇଯାଆନ୍ତି।
ହଁ ତାର ସମୟ ଟା କଣ ଏଇ ଘଣ୍ଟେ ଦେଢ ଘଣ୍ଟା ସେ ରହିଯାଏ କିନ୍ କିନ୍ତୁ ତାର ଘା ଟା ଭଲ ସେ ଯୋଉ ଯୋଉ ଜାଗାକୁ ତା ବିଷ ଟା ଯାଇଥିବ ସବୁଆଡେ ଘା ହେଇଯିବ। ହ ତା ବ୍ଲ ରକ୍ତ ଟା ଖରାପ ହେଇଯାଇଥିବ ନା ରକ୍ତ ଟା ସେଇ ଜାଗାରୁ ସବୁ ପ ଚିକି ଖରାପ ହେଇଯାଇଥିବ। ତେଣୁକରି ସେ ଯେଗ ଜାଗା ଗୁଡା ଘା ହବ ତା ଘାଆର ଭଲ ହେବା ପାଇଁ ବର୍ଷେ ପରିକା ସମୟ ଲାଗିବ।
ହଁ ହଁ ଯେ ବେଶି ହାର୍ମଫୁଲ ନାହିଁ କେ ସେ ଚାହିଁଲେ।
ନାଇଁ ହାରମ ଫୁଲ ତ ସିଏ ବିପଦ ଜନକ ନା ସିଏ ଧ ନିଅନ୍ତୁ ରକ୍ତ ଟା ବହଳିଆ ହେଇଗଲା ଆଉ ବୃକ କରେ ରକ୍ତ ଟା ପାଶ ହେଲାନି। ତ ସିଏ କଣ ହବ ନା ଉଁ ସେ ବୃକକ ଉଁ ନ ଚାଲିବାରୁ ସେ ଲୋକର ମୃତ୍ୟୁ ଘଟିବ।
ହୁଁ ଉଁ ହଁ ଏଇ ତ କିନ୍ତୁ
ହଁ।
ଏଇ ଅଧିକ ଅଛି ଅବଧି ସମୟ ଅବଧିରେ ତାର କଣ୍ଟାକ୍ଟ ହେଇଥାଏ ସେ ଯାହା ଘରକୁ ଯାଇପାରିବ ନିକଟତମ
ହୁଁ ହୃଦୟ ଫୁସ୍‌ଫୁସ୍‌ ଭିତରେ ରକ୍ତ ଟା ଯିବନି ପାସ୍ କରିବ ଓ ହେ ଯାଇପାରିବନି ତ ସେଠି କଣ ହବ ନା ଜମାଟୋ ବାନ୍ଧିକି ଏଲେ ସେଇ କାରଣରୁ ଲୋକର ମୃତ୍ୟୁ ଘଟିବ।
ହଁ ତା ତାରି ହଁ। ହଚ୍ ଆଉ ରହିଲା ଏଇ ଯୋଉ ଆମର ଜଙ୍ଗଲ ଖାଦ୍ୟ। ଯୋଉଟା କି ଆଚାହାର କି କିଣିକିନି ଖାଇବା। ଯେମ୍ ତା ସାର କିନ୍ତୁ ଏଇ ଜଙ୍ଗଲ ଖାଦ୍ୟ ତ କୌଣସି ସାର ନାହିଁ। ସେଟା କି?
ଦେଖନ୍ତୁ ସେଇଟା ହଉଛି ଗୋଟେ ଅଲଗା ପ୍ରକାର ଜିନିଷ ଲୋକ ତାକୁ ବିତ୍‌ ଖୁଛନ୍ତି ଏଇ ଟାଇପ୍ ର କି ଯେ ଆପଣଙ୍କୁ ଯେମିତି ବିନା ସାର ନାଁ କହିି କି ଆପଣଙ୍କୁ ଜିନିଷ ବିକ୍ରି କରୁଚନ୍ତି କିନ୍ତୁ ଗୋଟ୍ ଗୋଟେ ଗଛରେ ଯଦି ଆପଣ କୌଣସି ସାର ଦଉଚନ୍ତି ଗଛ ହିଁ ତାକୁ ନିତ୍ ଜ ଭିତରେ ରଖିଦିଏ କିନ୍ତୁ ଫଳରେ ତାର କିଛି ବେଶୀ କିଛି ପ୍ରଭାବ ନ ପଡେ। ପଡିିନଥାଏ କିନ୍ତୁ ଲୋକ ଲୋକ ଏଇ ଟାଇପ୍ ରେ ବିକ୍ରି କରୁଛନ୍ତି କିନ୍ତି ଆପଣ ତାଙ୍କ ଜିନିଷଟା କିଣିବେ। ପ୍ରକୃତରେ ଘଟଣା ଏୟା ସେ ପ୍ରଭାବ ଟା ପକେଇଥାଏ ମାଟି ଉପରେ ବୁଝିଲି। ସେ ମାଟିକୁ ଖରାପ୍ କରିଦିଏ ନା କି ହଁ ନା ଫଳ ଉପରେ କିଛି ପ୍ରଭାବ ତାର ପଡେନି ଫଳ ଉପରେ ପ୍ରଭାବ ପଡେ ସେ ଯୋ ଏମ୍ ଇଞ୍ଜେକ୍ସନ ଦିଅନ୍ତି ତାହାର ପ୍ରଭାବ ପଡ଼େ ହଁ କିନ୍ତୁ ସେ ଯୋ ସାର ଆମେ ଦେଉଚେ ସାାରକୁ ଗଛ ତା ଚେର ତାକୁ ତାର ଜିନିଷ ସିଏ ତାକୁ ହଜମ କରିଦିଏ ହଁ। କିନ୍ତୁ ଫଳ ଉପରେ ବେଶୀ କିଛି ପଡ଼େନା
ଫଳ ଉପରେ ତାର ପ୍ରଭାବ ପଡିିନଥାଏ ଏ କଥାଟି ମଧ୍ୟ ଆମେ ଜାଣିବାକୁ ପାଇଲୁ। ଏଗ୍ ଜିନିଷ ଜାଣିନଥିଲେ ଏଇଠେ ଗୋଟେ ମଝିରେ ଧାରଣା ରହିଯାଇଥାଏ। ଏସବୁ ଔଷଧ ପ୍ରୟୋଗ କରୁଚ଼ନ୍ତି
ଯିଏ ବିକ୍ରି କରିବାର ଗୋଟେ ବାହାନା ଯେ ଆମ ଜିନିଷରେ କିଛି ସାର ଆମେ ପ କେନୁ ଆମ ଜିନିଷ ଖତରେ ତିଆରି ସେଇ ଜିନିଷ ଟା ସେ ଇଏ କରିବା କଥା।
ଅହଁ ଏଇ ଜ୍ଞାନ ଟା ଭଲ ଦେଲେ ଏ ଜାଣି ହେଲା ହେଲେ ଅଧିକାଂଶ ଲୋକ ଏଇଟା ଜାଣିନଥାନ୍ତା ନା
ହଁ ଆପଣ ଯେକୌଣସି ଦୋକାନ ପାଖକୁ ଯିବେ ତାକୁ ପଚାରିବେ ୟା ଆପଣ ଜାଣିଛନ୍ତି ସେଇ ଜିନିଷଟା ହଉଛି ଉନ୍ନତ କିସମ ର ଜିନିଷଟା ଆପଣ ତାକୁ ପଚାରିବେ ଏଇ ଜିନିଷ ଟା ଦେଶୀ ସେ କହିଅ ହଁ ଆଜ୍ଞା ଦେ ଦେଶୀ ଆପଣ ଏଇ ଜିନିଷ ଟା ନିଅନ୍ତୁ ଦେଶୀ ସିଏ ଚାହୁଁଛି କିନ୍ତୁ ମୋ ଜିନିଷ ଟା ମୁଁ ବି
ବି ବିକ୍ରି ହେଇଯାଏ। ସିଏ ଦେଶି ମୁଁ ସାର ପ୍ରୟୋଗ କରିଥାଏ ପୁରା ଖତରେ କରିଥାଏ ଶାଗ ହଉ କି ଯେତିି ପନି ପରିବା ହଉ ଏ ଟେଇପ ରେ କରିଥାଏ। ଆପଣ ଆଡ଼େ ଇଞ୍ଜେକ୍ସନ୍ ଯୋଉଟା ପ୍ରୟୋଗ କରୁଚନ୍ତି ସେଇଟା ଫଳ ଗୁଡିକରେ ରହିଥାଏ ସେ ଫଳ ଦେବା ଫ ସେ ସେ ପ୍ରାୟ ଜିନିଷରେ ଇଞ୍ଜେକ୍ସନ ପ୍ରୟୋଗ କରନ୍ତି ନାହିଁ ଯେତେ ପନିପରିବା ସବୁ ଆସେ
ନା ନା ପ୍ରାୟତ କେହି ଇଞ୍ଜେକ୍ସନ କରନ୍ତିନି ବହୁତ ଅଳ୍ପ ଲୋକ ଇଞ୍ଜେସ ଣ ପ୍ରୟୋଗ କରନ୍ତି।
ହୁଁ ମ ତାଙ୍କର
ଆଉ ସେ ଜିନିଷ ଦ୍ୱାରା ମାଟି ଟା ଖରାପ ହଏ ହଁ ସେଇ ଗଛ ନା ମାଟି ଖରାପ ହେଇଯାଏ ମାଟିର ପି ଏଚ ଭାଲ୍ୟୁ ଟା ଖରାପ ହେଇଯାଏ।